ଆ ଜୟ ଜଗନ୍ ନା ଆ ରବିବାର ନା ଆ ଭଲଟି ଆର୍ ନା କଣ ପୁରୀ ପରଆଟି ଆସିଚ?
ତମେ ଆଉ ସେମିତି କୁହନି ତମ ଭାଷା କି ଶୁଣିଲା ବାଲା ବୁଝିପାରିବେନି ଆଉ ଆପଣ ସେମିତି କହିଲେ ମୁଁ ଆଉ କଣ କରିବି ମୋର ତ ଆପଣ ଏଇ ସମୟରେ ଏମିତି କହୁଛନ୍ତି ମୁଁ ଆ ଛାଡ ଆପଣଙ୍କୁ କିଛି କହିବି ପାରୁନି ଆପଣ ଯେହେତୁ ଜଣେ ମୋର ପୁରୀର ବେଶ ବିଶେଷ ବନ୍ଧୁ ମୁଁ ଯେତବେଳେ ପୁରୀ ଯାଏ ଆପଣ ସାହାଯ୍ୟ କରନ୍ତି କିନ୍ତୁ ଦୟାକରି ଆପଣ ଟିକେ ସୁଧାରନ୍ତୁ ନିଜକୁ
ଆ ମଣି ଆମେ ପୁରୀ ଲୋକ ବୋଲି କଁ ଏମିତି କହିବ ଏଁ ଆ କରେଣ୍ଟ କାଟିଦେବୁ ମ।
ତମେ ଯେମିତି କହୁନ ଏ ପୁରୀ ଲୋକ ନୁହଁ ଛାଡ ମୋ ପାଖରେ ନାହଁ ମୁଁ କହିପାରୁନି ନହେଲେ ତମ କଁ କଥା କହି ବୁଝିଥାନ୍ତି ଭଲ ଭାବରେ
ଆ ମଣି ଆମକୁ ଏମିତି ସେମିତି ଯମା କହିବନି ଆଉ ବୁଝିଲ ନା ଆ ଏବେ ମଣି ଏବେ ତମକୁ ପୁଅ ବୋଲି ଡାକିଦେବି ଯଦି ଜାଣିଚ ଟି କଁ ହବ?
ଏ ତୁ କୁ ଆରାମସେ କଥା ଆଉ ସେମିତି ହେଲେ ଉପୁରୁ କାଟିଦେବେ ମୁଁ ପୁଣି ନାମ ନେବି ମୁଁ ପୁଣି ପଢା କାମ ବି କରିନି।
ପଢ଼ା କାମ ଓହୋ ପଢ଼ା କାମ ଆପଣ କରିନାହାଁନ୍ତି ତେବେ ମୋତେ ଆପଣ କ୍ଷମା କରିବେନି କାରଣ ମୁଁ କ୍ଷମା ମାଗିନି ତେଣୁ ଆପଣ ମୋତେ କରିବେନି କ୍ଷମା ଠିକ୍ ଅଛି
ହଁ ହଁ ସେ ଛାଡନ୍ତୁ ଆପଣ ପଢା କାମ କେତେ କଲେଣି?
ପଢ଼ା କାମ ହେଇଚି ମାତ୍ର ନଅଟି ହୋଇଚି।
ଆପଣଙ୍କ ନୋଟ୍ ସଇଲାଣି ମୁଁ ଏବେ ଯାଏ ଗୋଟେ ବି କରିନି ଆଉ ଭାବୁଚି ଆଉ ଆପ୍ ଆପଣଙ୍କ ସହିତ ଦୁଇଥର କଥା ହେଇଯିବି ତାପରେ କଟି କାଟିଦେବି ସେ ଯେତିକି ହବ ପଛେ ମୋର ଆଉ ହେଲେ ହବ ନହେଲେ ରାତିରେ ତ ଥାଉ ମୁଁ କରିବି ନାହିଁ ମୁଁ ପଢା କାମରେ ବ୍ୟସ୍ତ ହେଇଯିବି ନହେଲେ ମୋର ନିଜର ଖାତା ବହୁତ ଅସୁବିଧ ହେଇପାରେ ଆଗକୁ
ଖାତା ଅସୁବିଧା ନାହିଁ ଖା ତ ଅସୁବିଧା ତ ହବ ନାହିଁ କିନ୍ତୁ ଗୋଟେ ହଁ ହେଇପାରେ ସେଇଟା କଣ ନା ଆଜି ରାତି ଭିତରେ ହି ସାରିଦେଲେ ଭଲ ହୁଅନ୍ତା। ଆପଣଙ୍କର ଏଥିରେ ଯୋଉ ରବି ବାବୁଙ୍କ ନମ୍ବର କେତେଟା କଲ୍ ଆଉ ବାକି ଅଛି କରିବା ପାଇଁ?
ରବି ବାବୁଙ୍କ ନମ୍ବର ଆଉ ସତେଇଶ ଟି ବାକି ଅଛି।
ଓହୋ ସତେଇଶି ଟି କି ଅଛି ତା ଅର୍ଥ ଆପଣ ମାତ୍ର ତିନୋଟି କରିଛନ୍ତି ତେବେ ପାତି ରାତି ଭିତରେ ଚେଷ୍ଟା କରନ୍ତୁ ଯେମିତି ଦଶଟାଆଟିଲିଷ୍ଟି କରିବା ପାଇଁ କାରଣ ଦଶଟା କରେଇଦେଲେ ଆପଣଙ୍କୁ କେତେ ହୁଏତ ଆପଣଙ୍କ ମାନେ ହଜାର ବି ଧରନ୍ତୁ
ହଁ ହଁ ଠିକ୍ ଅଛି ଠିକ୍ ଅଛି କିନ୍ତୁ ଆପଣ ସେଇ ସମୟରେ ମୋ ପା ମୋ ପାଇଁ ଯୋଗଦାନ ଦେଲେ ଭଲ ହୁଅନ୍ତା। ଆପଣ ଯୋଉ ଭାଷା ପରିବର୍ତ୍ତନ କରୁଛନ୍ତି ତ ଶୁଣିଲା ବାଲା ତ କାଟିଦେବେ ନା।
ନା ନା କାଟି କଣ ପାଇଁ ସମ୍ବଲପୁରୀ ଲୋକ ପୁଣି କଥା ହଉଛନ୍ତି ନା ନାଇଁ ତାଙ୍କର କେନେ କଣ କରିପାରିବୁ ସେ ସବୁ ବିଷୟରେ?
ଆରେ ସମ୍ବଲପୁରୀ ଲୋକ ହଁ ମୁଁ ଜାଣିଚି ଆପଣ କଁ ସମ୍ବଲପୁରୀ ଯାଇଛନ୍ତି?
ହଁ ସମ୍ବଲପୁର ଯାହା ହଉ ଆପଣ କଥାବାର୍ତ୍ତା ବାହାର କହିବାର ଭଲ ଏକ୍ସପର୍ଟ ହେଇଗଲଣି ଆଉ କଣ।
ଆପଣ କଣ ଜାଣିଛନ୍ତି କହିଲେ ମୁଁ ଆପଣଙ୍କ ଠାରୁ ବି ଖୁବ ଚତୁର ଆପଣ ତ ଏବେ ଏବେ ଆସିଛନ୍ତି ଦୁନିଆକୁ।
ତାକୁ ଚତୁର ନୁହଁ ତାକୁ ଠକାମି ବୋଲି କୁହନ୍ତି।
ଆପଣ ଆଉ କୁହନ୍ତୁନି ଆପଣ କୁହନ୍ତୁ ସମ୍ବଲପୁର କେବେ ଯାଇଛନ୍ତି?
ହଁ ସମ୍ବଲପୁର ଯାଇଥିଲି କାଲି ତ ଯାଇଥିଲି ଫେରିକି ଆସିଲି ଆଜି। ଏବେ ଜଷ୍ଟ ଫେରିକି ଆସିଲି କାର କାର ତ ରଖିଲି ଆଉ ଦେଖୁନାହାନ୍ତି କେ କେ ହବ କାର ଟା ମୋର।
ହଉ ହଉ ମୁଁ ଦେଖିବି କିନ୍ତୁ ମତେ ତ ସେମିତି କିଛି ଶବ୍ଦ ଶୁଣ ଯାଉନହିଁ ଛାଡନ୍ତୁ ସିଏ ଆପଣଙ୍କ ବୋଧେ କାର ର କିଛି ଯାନ୍ତ୍ରିକ ଅସୁବିଧା ଥିବ ସେଥିରେ ମୁଁ ଆଉ କଣ କରିପାରିବି। ଆଉ ସମ୍ବଲପୁରରେ ଆପଣ ଦେଖିଲେ କଣ ସବୁ?
ନା ନା କାହାର କିଛି ଯାନ୍ତ୍ରିକ ତ୍ରୁଟି ହୋଇନାହିଁ ଆ ମୁଁ କଣ କଲି ମୋର ଗୋଟେ ଜରୁରୀ କାମ ମନେ ପଡିଗଲା ତ ଟିକେ ଯିବାର ଅଛି ଆଜି ଯୋଉ ଟିକେ ରସୁଲଗୋଡ ଯିବାର ଅ ଅଛି ତେଣୁ ମୁଁ ଗାଡିଟି ବୁଲେଇଦେଲି ତ ଆଉ ଶବ୍ଦ ହଉହିଁ କାରଣ ମୋର ଗାଡି ଟା ଟିକେ ଦାମିକା ଗାଡି ତ ଆପଣ ଜାଣିଛନ୍ତି। ସେଥିପାଇଁ ତାହା ରାସ୍ତାରେ ଚାଲା ବେଳେ ଟିକେ ସାଣ୍ଡ ମାନେ ଶବ୍ଦ ପ୍ରଦୂଷଣ କରେ ନାହିଁ ତେଣୁ ସେଥିପାଇଁ ଆପଣ ଜଣାପଲା ନାହିଁ। କି ମୁଁ ଗାଡିଟି ରଖିଲି ନା ଚଲେଇଲି କିନ୍ତୁ ଗାଡିଟି ଏ ସମୟରେ ଏବେ ପୁରା ପୁରା ମାନେ ସମତଳ ଭାବେ ଚାଲୁଅଛି କିନ୍ତୁ ଆପଣଙ୍କ ପାଖରେ ମୁଁ ଗୋଟେ କଥା ପଚାରିବାକୁ ଚାହିଁବି କି ଏ ଯେଉଁ ଚୁଁ ଚା ଶବ୍ଦ କଣ ହେଉଚି?
ସିଏ ମୋ ପାଖରେ ଏକ ଅଛନ୍ତି କିଛି କୀଟ ତ ମୁଁ ସେଇଠାରେ ବସିକି ମୁଁ ଟିକେ ପାଣି ଗ୍ରହଣ କରୁଥିଲି। ଆଉ ସେ ପାଣି ତ ଘରେ ବସି ପିଇ ହବନି ତ ମୁଁ ଆଉ କଣ କରିବି ଆପଣ କୁହନ୍ତୁ?
ଓହୋ ପାଣି ଘରେ ବସି ପିଇ ହବନି କଣ ପାଇଁ?
ଆପଣ ଟିକେ ବୁଝିଯାଆନ୍ତୁ ମୁଁ କେଉ ପ୍ରାଣୀ କଥା କହୁଛି ସିଏ ଖୁବ ଖାସ୍ ପାଣି ସେ ପାଣିଟି ଖୁବ ମଧୁର ଲାଗେ ଆପଣ କେବେ ପିଅନ୍ତୁ ଆ ଆପଣ ଆଉ ଘରକୁ ବି ଯିବାକୁ ଇଚ୍ଛା ହବନି ଆପଣ ସେଇଟାରେ ହିଁ ଶୋଇପଡ଼ିବେ।
ଆପଣ କଣ କିଛି ଅଲଗା ଦ୍ରବ୍ୟ କଥା କହୁଛନ୍ତି?
ହଁ ହଁ ଅଲଗା ଦ୍ରବ୍ୟ ଖୁବ ମଧୁର ପ୍ରଥମେ ପ୍ରଥମେ ଟିକେ କଡାଟାରେ ଲାଗିବ କିନ୍ତୁ ପ୍ରଥମେ ପି ସାରିଲା ପରେ ଖୁବ୍ ମଧୁର ଲାଗିବ।
ଆପଣ କଣ ଏନର୍ଜି ଡ୍ରିଙ୍କ କଥା କହୁଛନ୍ତି ନା ଅଲଗା କିଛି କଥା କହୁଛନ୍ତି ଯେମିତି କି ଠିପି ଖୋଲା ଠିପି ବନ୍ଦ।
ନାଇଁ ନାଇଁ ମୁଁ ଦେଶୀ କଥା କହୁଥିଲି ଖୁବ୍ ମଧୁର।
ଓହୋ ଆପଣ ତେବେ ବହୁତ ମାନେ ଇଏ ଲୋକଟିଏ ମୁଁ ଆଉ କଣ କହିବି ଆପଣଙ୍କୁ ଏଥିପ୍ରତି ଆପଣଙ୍କର ଉଁ ମାନେ ମାତାଶ୍ରୀଙ୍କୁ ମତେ କହିବାକୁ ପଡିବ ମୁଁ ଯାଉଚି ତାଙ୍କୁ କହିବି।
ଆପଣ ତାଙ୍କୁ କହିପାରିବେ ନାହିଁ କାରଣ ମୁଁ ତାଙ୍କ ମୋବାଇଲ ଟିରେ ଆପଣଙ୍କ ନମ୍ବରଟିକୁ ମୁଁ ଆଗରୁ ବନ୍ଦ କରି ର
ହଉ ଠିକ୍ ଅଛି କିନ୍ତୁ ଯେତେବେଳେ ଆପଣ ଭୁବନେଶ୍ୱର ଆସିବେ ସେତେବେଳେ ମୁଁ ଆପଣ ଘର ତ ଯାଇପାରି ନା ଆପଣ ଘରେ ତ ତାଲା ଆଉ ତ ପକେଇ ପାରିବେନି ନା।
ମୁଁ ଆପଣଙ୍କୁ ଆସିବାକୁ ଅନୁମତି ଦେଲେ ସିନା ମୁଁ ଏକ ବାହାରକୁ କୁକୁର ନୂଆ ପାଳିଚି ସେ କୁକୁରଟିକୁ ଆପଣଙ୍କ ଉପରେ ଛାଡ଼ିଦେବେ ଆପଣ ପଚାରୁନାହାନ୍ତି ସେ କୁକୁର ଟିର ନାମ କଣ?
କୁକୁରଟିର ନାମ କଣ ଅଟେ ଶୁଭମ୍‌?
ଆରେ ଆପଣ ଏମିତି କହୁଛନ୍ତି। ମୁଁ ଭଲ ନାଁଟେ କହିଥାନ୍ତି ଆପଣଙ୍କ ଭଳି ନୁହଁ ଯେ ମୁଁ ଏମିତି ନାଁ କାହା ନାମ କହିଦେବି ଆପଣ ଅଘ୍ ପଚାରନ୍ତୁ ତ।
ଆରେ ନାମ କଣ ପାଇଁ ପଚାରିବି ଆପଣଙ୍କ ନାଁତ ରବି ତେଣୁ ଶୁଭମତ ମୁଁ ଅନ୍ୟ କାହାନାଁ କହିଲି ଆପଣ ଏଥିରେ କଣ ପାଇଁ ରାଗୁଚନ୍ତି?
ଆରେ ନାଇଁ ମୋ କୁକୁରନା ସେଇଆ ନୁହଁନା ମୋ କୁକୁର ରାଗୁଚିତ ମୁଁ ସେଇଆ କହିଲି ଆପଣ ମତେ ଶୁଣନ୍ତୁ ଏକ କାମ କରନ୍ତୁ ଆପଣ ପଚାରନ୍ତୁ ମୁଁ ଆପଣଙ୍କୁ କହିଦେବି କୁକୁର ନାଁଟି।
ନା ଦରକାର୍ ନାଇଁ କୁକୁର ନାଜାଣି କଁ କରିବି ସବୁଠାରୁ ଆଉ ଆପଣ ଜାଣିଛନ୍ତି ଆମର ଯୋଉ ଆମର ଆଜି ଗୋଟେ ନ୍ୟୁଜ୍ ଦେଖୁଥିଲି ମୁଁ ସେଠାରେ ସବୁଠାରୁ ଧନୀ ଲୋକର ଆଜି ନାଁ ବାହାରିଚି ଯାହାଙ୍କ ନାଁ ହଉଚି ପ୍ରୀତମ୍ କୁମାର ରଣା ତାଙ୍କ ବିଷୟରେ କିଛି ଆପଣ ଜାଣିଛନ୍ତି କି? ତାଙ୍କର ମଧ୍ୟ ଗୋଟେ କୁକୁରଟି ଅଛି ତା ଯାହାନାଁକି ଶୁଭମ୍
ହଁ ହଁ ମୁଁ ଦେଖିଥିଲି ମୁଁ ଦେଖିଥିଲି ଆଜି ଖବର କାଗଜରେ ସିଏ ଯେତେବେଳେ ଛଅଶହ କୋଟି ଟଙ୍କା ଚୋରି କରି ଯାଇଚନ୍ତି ବ୍ୟାଙ୍କରୁୁ
ଆରେ ଆପଣ କୋଉ ବୋଧେ ସେଯଉ ଶୁଭମ୍ ମହାନ୍ତିଙ୍କ କଥା ଦେଖି ଦେଇଛନ୍ତି। ନା ନା ଶୁଭମ୍ ମହାନ୍ତିଙ୍କ ନୁହେଁ। ଶୁଭମ୍ ସାହୁଙ୍କ କଥା ଦେଖି ଦେଇଛନ୍ତି ବୋଧେ ସିଏ ସେଥିରେ ଥିଲା ତାଙ୍କ ସାଇଡ଼୍‌ରେ ଯିଏ ଯିଏକି ଚୋରି କରି ଠକାମିରେ ପଡ଼ିଥିଲେ ଏବଂ ଦୁଷ୍କର୍ମ କରି ମାନେ ଯୋଉ ଆମ ଜେଲରେ ପସିଥିଲେ ଆପଣ ବୋଧେ ତାଙ୍କ ଖବରଟିକୁ ଭୁଲରେ ବୁ ଭୁଲ୍ ରେ ପ୍ରୀତମ୍‌ଙ୍କ ସହ ଯୋଡ଼ି ଦେଉଛନ୍ତି ଆପଣ ଟିକେ ଭଲସେ ଦେଖିକରି ତଦାରଖ କରନ୍ତୁ ନହେଲେ ମୁଁ ଆପଣ ଯଦି କହିବେ ମୁଁ ଆପଣଙ୍କୁ ପଠେଇଦେବି ସେ ନ୍ୟୁଜଟି?
ନାଇଁ ନାଇଁ ମୁଁତ ଦେଖିଥିଲି ଆ ସେଇଆ ଦେଖିଥିଲି ଉତ୍ତମ ବାବୁ ତାଙ୍କର ଏକ ମହିଳା ମିତ୍ର ସହିତ ଏକ ପର୍ବତ ଉପରକୁ ଯାଇଥିଲେ ସେଠି ଜଣଙ୍କୁ ସିଏ ଠେଲି ଦେଇକି ତାଙ୍କଠୁ ଛଅଶହ କୋଟି ଟଙ୍କା ନେଇ ଆସିଥିଲେ।
ଆରେ ନା ନା ଆପଣ ଫୁଣିସେ ଭୁଲ୍ ସମାଚାରଟି ଦେଖିଦେଇଛନ୍ତି ସେଇଟା ହଉଚି ସିଆ ସିଆ ଦିଦିଙ୍କର ଆଉ ଆଉ ଗୋଟେ ଗୋୟଲ ବାବୁଙ୍କର କଥା।
ଆପଣ ଖାଲି ଭୁଲ୍ ଦେଖୁଛନ୍ତି ମୁଁ କହିବିକି ଆପଣ ଚଷମା ବ୍ୟବହାର କରନ୍ତୁ ଯାହାଫଳରେକି ଆପଣଙ୍କୁ ସବୁ ଠିକ୍ ଠିକ୍ ଦେଖାଯିବ।
ହଁ ହଁ ଆମ କୁକୁରର ନାମବି ଗୋଟେ ଥିଲା ରଣା ବାବୁ ସେରଣା ବାବୁକୁ ଭଲ ନାଁଟି ନୁହଁ କୁ କୁକୁର ପାଇଁ
ହଁ ହଁ ବେଶ୍ ଭଲ କଥା କୁକୁରର ନାଁ ଯଦି ଆପଣ ରଣା ବାବୁ ଦେଇପାରୁଛନ୍ତି ତେବେ ଭାବିଲେ କେତେ ବଡ଼ ସେ କୁ କୁକୁରର ଭାଗ୍ୟ ହୋଇଥିବ ରଣା ବାବୁ ଦେଖୁଚନ୍ତି କୁକୁରକୁ ଆପଣ ବାବୁ ବୋଲି ଡାକୁଛନ୍ତି।
ମୁତାକୁ ରଣା ବାବୁ ଡାକିଲେ ସେ ଆସୁନି ମୁଁ ତାକୁ କଣା ଡାକିଲେ ସେଆସୁଚି କାହିଁକି?
କାହିଁକି ସେଟା ଆପଣ ଜାଣିଥିବେ ତାହା ଆପଣ କୁକୁର ଆପଣ ଜାଣିଥିବେ।
ବୋଧ ହୋଇ ଆପଣଙ୍କୁ କାଇଁ ଖରାପ୍ ଲାଗୁଚି କୁକୁରଟିର ନାମତ ମୁଁ କହିଲି ଆପଣ କାଇଁ ଏମିତି କହୁଚନ୍ତି?
ମତେ କାହିଁ ଖରାପ୍ ଲାଗିବ ଏତେ ଏଠି ବହୁଶ ଜଣଙ୍କ ନା ସମସ୍ତଙ୍କ ସମାନ ତେଣୁ ମୋରତ ଏଥିରେ ରାଗିବାର ଏଥିରେ କଣ ଅଛି ମୁଁ ରାଗିବି କଣ ପାଇଁ? ଏଠିତ କେତେ କେତେ ଜଣ ମାନେ ମୋଭଳି ନାମ ରଖୁଚନ୍ତି। ଚୋ ଚୋର ମଧ୍ୟ ମୋର ନାମ ରଖୁଚି ପୋଲିସ୍ ମଧ୍ୟ ମୋ ରାମ ର ହୁଚି ତେଣୁ ମୁଁ ଏଥିରେ ରାଗିବି କଣ ପାଇଁ?
ତାହେଲେ ଆପଣଙ୍କନାଁ ତାହେଲେ କଣା ବାବୁ।
ତା ଆପଣ ସେସବୁ ବିଷୟରେ କାହିଁକି କଥା ଉଠଉଚନ୍ତି ଆ ଆପଣ ବୋଧେ ନିଜେବି ଚାହୁଁଚନ୍ତିକି ସବୁ କିଛି କଟିଯାଉ ବୋଲି।
କ୍ଷମା ପା ପ୍ରାର୍ଥନା କରିବେ କ୍ଷମା ପ୍ରାର୍ଥନା କରିବେ ମୁଁ ବି ଆଉ ଧାରଣ ନଥିଲା ତ ମତେ ଲାଗିଲା ମୁଁ ସାଧା ଭାବରେ ଆ ପଣ ସହିତ କଥା ହଉଛି। କଣ କରିପାରିବେ ଆଉ ମତେ ଲାଗୁଛି ଏଇଟା କଟିଯିବ କାରଣ ଆମ ପ୍ରଥମେ ଯାହା କହିଥିଲି ଆଉ ଶେଷ ମୁହୂର୍ତ୍ତରେ ମୁଁ ଯାହା କହିଲି ଏଇଟା ମୋତେ ଲାଗୁଛି ଶେଷ ସମୟ ଆସିଗଲାଣି।
ସେଇଆ ତ ସ ସେ ଶେଷ ସମୟ ତ ସେବେଠାରୁ ଆସିଯାଇଥିଲା ଯେବେଠାରୁ ଏ ମାନେ ପୃଥିବୀରେ ମାନେ ଖରାପ ଆଉ ଏବଂ କଳି ସବୁ ବଢ଼ିଯାଇଥିଲା। ତେଣୁ କଳି ଯୁଗର ଶେଷ ମଧ୍ୟ ଅବଶ୍ୟ ଘଟିବ।
ଠିକ ଅଛି ଠିକ୍ ଅଛି ପରବର୍ତ୍ତୀ ସମୟରେ ଆମେ ଆଉ ଏମିତି ହବାରେ ଯେତେବେଳେ ପରବର୍ତ୍ତୀ କଲ୍ ଆପଣ କରିବି ଆପଣ ମୋ ସହିତ ଭଲରେ କଥା ହେବେ ମୁଁ ବି ଆପଣଙ୍କ ସହିତ ଭଲରେ କଥା ହେବି।
ହଁ କିନ୍ତୁ ମୁଁ ଆପଣଙ୍କୁ ଗୋଟେ ଉପଦେଶ ଦବାକୁ ଚାହେଁ ଆଉ ସେ ଉପଦେଶଟି ହେଉଛି କି ଯେତେବେଳେ ବି ଆପଣଙ୍କୁ ଯଦି କିଏ ସେମିତି କହୁଛି ଆପଣ ଚୁପ୍ ରହିବାଟା ଭଲ ହବ ନହେଲେ କଥାଟାକୁ ଆଡେଇ ଦେବା ଭଲ ହବ କିନ୍ତୁ ତା ତାକୁ ପ୍ରତି ଉତ୍ତର ଦେବା ଏହା ଆପଣଙ୍କ ପାଇଁ ଭୁଲ୍ ସାମର୍ଥ୍ୟ କିମ୍ବା ଖରାପ ହୋଇପାରେ।
ହଁ ହଁ ମୁଁ ତ ଜାଣିଛି ସବୁ କିନ୍ତୁ ଛାଡ଼ନ୍ତୁ କଣ ବା କରିପାରିବି ଯେହେ ତ ଆଜି ଟିକେ ମୁଁ କିଛି କରିନି ନାହିଁ ଆଉ ମୋର ପଢ଼ା କାମଟି ମଧ୍ୟ ବା କି ମୁଁ ପଢିନି ବି କିଛି ମୁଁ ଭାବୁଛି ଦଶଟି ହେବ ତ ହେବ କେମିତି ଆପଣ କୁହନ୍ତୁ।
ଦେଖାଯାଉ କଣ ହଉଛି କଣ ନାହିଁ।
ମୁଁ ପଢ଼ା କାମଟି ରାତ୍ରି ସମୟରେ ବି ମଧ୍ୟ କରିପାରିବି।
ପାରିବି। ଆଉ ଆପଣ ଆଜି କଣ ରାତିରେ ରୋଷେଇ
ରାତିରେ ତ ସେମିତି କିଛି ନାହିଁ ରୁଟି କି ସନ୍ତୁଲା ଖାଇବାର ଅଛି। କଣ କରିବା ଆମେ ତ ଗରିବ ଲୋକ ଆପଣ କୁହନ୍ତୁ?
ଆମର ବି ସେମିତି ସବୁ ଠିକ୍ ଠାକ୍ ଚାଲିଛି ତ ଦେଖାଯାଉ କଣ ହଉଛି ଆଗକୁ।
ହଉ ଠିକ୍ ଅଛି ଆପଣ ଯାଆନ୍ତୁ ଏଇଟା ଯଦି ଭଗବାନଙ୍କ ଦୟାରୁ କିଛି ଯଦି ଅସୁବିଧା ନହେଲେ ଏଇ ଯୋଉ ଆମେ କ କଥାହଉଛି ଏବେ ତ ଦେଖିବା ଆଉ କଣ ହଉଛି ମୁଁ ବର୍ତ୍ତମାନ ପ୍ରସ୍ଥାନ କରୁଛି ଆପଣ ଥାଆନ୍ତୁ ମୁଁ ସଙ୍ଗେ ସଙ୍ଗେ ଆ
ସଙ୍ଗେ ସଙ୍ଗେ ଆପଣଙ୍କୁ କଲ୍ କରୁଛି। ଆଚ୍ଛା ହଉ ଠିକ୍ ଅଛି ଆପଣ ଯେତେ ଜଲଦି ଆସିବେ ମୁଁ ସେ ସେ ଟିକେ ଶୀଘ୍ର ଶୀଘ୍ର ଆପଣଙ୍କୁ ଅଲଗା ଅଲଗା ପ ମାନେ ପ୍ରସ୍ତୁତିରେ ଆପଣଙ୍କୁ କୁ ରୋଷ୍ଟ କରିବାର ଉପାୟ ଭାବୁଛି କିନ୍ତୁ ଟିକେ ଆପଣ କଣ କହିଲେ ଏ ଯେଉ ଆପଣଙ୍କ ପ୍ରତି ବାହାରେ ଯୋଉ ଶ ଶବ୍ଦ ହଉଛି ତାକୁ ଟିକେ ବନ୍ଦ କରିଥିଲେ ଟିକେ ମତେ ଭଲ ଲାଗନ୍ତା ଖୁସି ଲାଗନ୍ତା।
ସେ ଶବ୍ଦଟି ବନ୍ଦ ହେବ ନାହିଁ ଧନ୍ୟବାଦ ଜୟ ଜଗନ୍ନାଥ।